ହାଲୋ?
ଜୟ ଜଗନ୍ନାଥ।
ଭାଇ ଜୟ ଜଗନ୍ନାଥ ଭାଇ।
ସେ
ଆଉ ସବୁ ଭଲ।
ଭାଇ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ। ଆଉ ସବୁ ଭଲ ଆପଣ ଭଲ ଅଛନ୍ତି ଆପଣ ଭଲ ଅଛନ୍ତି? ଆ ହଁ ମୁଁ ବି ଭଲରେ ଅଛି।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
ହାଲୋ?
କଣ କରୁଛନ୍ତି ଏଇନା?
କିଛି ନାହିଁ ଝିଅକୁ ଟିକେ ପାଠ ପଢ଼ଉଥିଲି ଛୋଟ ଝିଅ ଟା ତା ପାଠ ପଢା ଜଷ୍ଟ ସଇଲା ସେ ନର୍ସରୀରେ ପଢ଼ୁଛି ତ ସ୍କୁଲରେ ସେ ପଢ଼ା ସରିଲା ଏଇନିକା ମୁଁ ଟିକେ ଉଠିଲି ତା ହୋମୱାର୍କ ଦେଇଥିଲେ ଆ ଆପଣ କେଉଁ ଜାଗାରୁ କହୁଛନ୍ତି ଓଡ଼ିଶାର?
ମୁଁ ଝାରସୁଗୁଡ଼ା। ଆପଣ?
ଝା ମୁଁ ଭଦ୍ରକରୁୁ କହୁଥିଲି। ହାଲୋ ମୁଁ ଏଠି ଚାକିରି କରିଚି ଆଉ ଆଉ ଆପଣ ସବୁ କୁଆଡ଼େ କୁଆଡ଼େ ସବୁ ବୁଲିବାକୁ ଯାଇଚନ୍ତି?
ମୁଁ ଇଣ୍ଡିଆ ବାହାରକୁ ବହୁତ ଜାଗା ବୁଲି ବୁଲିବାକୁ ଯାଇଚି।
ଆଉ ଗୋଟେ ବୁଲିବା ବିଷୟରେ ମତେ ଟିକେ ଗୋଟେ କୁହନ୍ତୁ ଗୋଟେ ଜାଗାର ବୁଲିବା ବିଷୟରେ।
ବୁଲିବା ଜବ୍ ଏମିତି ଯାଇଛି ଇଣ୍ଡିଆ ବାହାରକୁ ଯାଇଛି। ସାଉଥ ଆଫ୍ରିକାରେ ଥିଲି ପା ଚା ଚାରି ପାଞ୍ଚ ବର୍ଷ।
ନାଇଁ ମୋ କହିବା କଥା ହଉଛି ଆପଣ ଗୋଟେ କୁହନ୍ତୁ ମତେ କୋଉଠି ଗୋଟେ ବୁଲିବାକୁ ଯାଇଥିଲେ ଆପଣଙ୍କୁ ସେଇ ଜାଗା ଭଲ ଲାଗିଲା ମ ତ ସେଠି ଗଲେ ଭଲ ଲାଗିବ ଇଣ୍ଡିଆ ଭିତରେ କୁହନ୍ତୁ ଇଣ୍ଡିଆ ବାହାରକୁ ତ ମୁଁ କେବେ ଯାଇ ପାରିବିନି ଇ ହି ଇଣ୍ଡିଆ ଭିତରେ କୁହନ୍ତୁ ସେଇଟା ଜାଣିବାକୁ ମୁଁ ଚାହୁଁଚି ହ।
ପୁରୀରେ ହୋଟେଲରେ ରହିଲୁ, ଖାଇଲୁ, ସମୁଦ୍ର ଗାଧେଇଲୁ ଠାକୁରଙ୍କୁ ଦର୍ଶନ କଲୁ ଏମିତି ଆଉ ପୁରୀ ରେ।
ତ ଗୋଟେ ଆମ ଓଡ଼ିଶାର ପ୍ରସିଦ୍ଧ କ୍ଷେତ୍ର ସେଠି ଆମ ଜଗତର ନାଥ ଜ ଜଗନ୍ନାଥ ଅଛନ୍ତି ଆମେ ସବୁବେଳେ ଯାଉ ପୁରୀ ମୁଁ ବି ପ୍ରତିବର୍ଷ ଥରେ ଥରେ ପୁରୀ ଯାଏ ଲାଷ୍ଟ ଦି ବର୍ଷ ଯାଇନଥିଲି କିନ୍ତୁ ଏଇ ଏ ମାର୍ଚ୍ଚ ମାସରେ ମୁଁ ଯାଇଥିଲି ପୁରୀ ବୁଲି ବୁଲିକିନା ଆସିଲି। ପୁରୀ ଟା ଭଲ ସୁବିଧା ହେଇଯାଇଛି ଏଥର ଲାଇନ ରେ ଧାଡ଼ି ବାନ୍ଧି ଠାକୁରଙ୍କ ଦର୍ଶନ କରୁଛନ୍ତି। ସବୁ ଶୃଙ୍ଖଳାର ସହିତ ଦର୍ଶନ କରୁ ଛନ୍ତି ପୁରୀର ଅବଢ଼ା ହଉଛି ମାନେ ବିଶ୍ଵ ପ୍ରସିଦ୍ଧ ଅବଢ଼ା। ତ ଖାଇ ପିଇ ଆସିଲୁ ଆ ଆପଣ ବି ଜାଣିଥିବେ ଆପଣ ଯାଇଥିବେ ସେ ଜଗତର ନାଥ ଜଗନ୍ନାଥ ଆପଣ ସମୁଦ୍ର କୂଳରେ ବି ବହୁତ ଭଲ ଲାଗିଥିବ ଝାରସୁଗୁଡ଼ାରେ ରହୁଛନ୍ତି ସମୁଦ୍ର କୂଳ କେବେ ପାଇ ନଥିବେ ପୁରୀ ଯାଇଥିବେ ତ ସମୁଦ୍ର କୂଳ ପାଖରେ ମିଳିଥିବ ଆପଣଙ୍କର ଏଇଟା ମୁଁ ପୁରୀ ଏ ମୁଁ କହିଲି ଇଏ ଆଉ ଏମିତି ଗୋଟେ ଜାଗା କୁହନ୍ତୁ ଯୋଉଟା ମୁ ଜାଣିନି ଝାରସୁଗୁଡ଼ାରେ କଣ ସବୁ ବୁଲିଆ ଜାଗା ଅଛି ମୁଁ ଆକ୍ଚୁଆଲି ଝାରସୁଡ଼ାରେ ଥରିଏ ଯାଇଛି ଝାରସୁଗୁଡ଼ା ସେ ପୁଣି ଝାରସୁଗୁଡ଼ା ଟାଉନ ଆଉ ଗୋଟେ ଆପଣଙ୍କର ଗୋଟେ କଣ ଜଳପ୍ରପାତ ଅଛି ସେ ସେଇଠି ଥରେ ଯାଇଥିଲି ମନେ ପ ନାଇଁ ନା ନା ଝାରସୁଗୁଡ଼ାରେ ଗୋଟେ ଜଳପ୍ରପାତ ଅଛି ମୁଁ ମନେ ପଡ଼ୁନି ତା ନା। ମୁଁ ବହୁତ ମାନେ ମୁଁ ଦଶ ବର୍ଷ ତଳେ ଥରେ ଖଣ୍ଡେ ବୁଲିବାକୁ ଯାଇଥିଲି ସେଠି ଆଉ ଆଉ କଣ କଣ ସବୁ ହଁ ମୁଁ ଏବେ ଜବ କରୁଛି।
କୋଉଠି ଗମେଣ୍ଟ?
। ନା ନା ମୁଁ ଏଇ ଆମର ବିଦ୍ୟୁତ ଦିପା ବିଦ୍ୟୁତ ଇଏରେ ଜବ କରୁଚି।
ଆଜ୍ଞା।
ଆ ଆଉ କଣ? । ଆଉ ସବୁ କଣ ଆପଣ କେବେ ଆଉ କୁଆଡ଼େ ସବୁ ଯାଇଛନ୍ତି ଆପଣ? ଘରେ ମୋର ଅ ଅ ମୋର ମିସେସ୍ ଅଛନ୍ତି ମୋ ଝିଅ ଅଛି। ଆଉ ବାପା ମା ରହୁଚନ୍ତି ଗାଁ ରେ ରହୁ ଚନ୍ତି ଆଉ ସେମାନେ ମଝିରେ ମଝିରେ ଆସନ୍ତି ଆମ କତିକି। ଯାହା ମୋ ଏ ଆଜ୍ଞା। ଏ ଭଡା ନେଇ ଆମେ ରହୁଛୁ ମୁଁ ଯେହେତୁ କାମ କାର୍ଯ୍ୟ କରୁଛି ସେଥିପାଇଁ ବଡା ନେଇ ରହୁଚି। ଆଉ ମୁଁ ଆକ୍ଚୁଆଲି ଆଣଙ୍କ ସହିତ କଥା ହୋଉଥିଲି ଯେ ଆକ୍ଚୁଆଲି ମୋତେ ଗୋଟ ଜାଣିବାର ଥିଲା ଗୋଟେ ଭଲ ଜାଗା କୁହ ତ ଓଡିଶା ବାହାରେ ଆପଣ କଉଠି ଗୋଟେ ଯାଇଥିବେ ଯେ ତିକି ଆମର କାଶ୍ମୀର ହୋଉ କି କଲିକତା ହଉ କି
କି ଏଁ ଦିଲ୍ଲୀ ଟା ଟୋଟାଲ୍ ବୁଲିଚି ଫ୍ୟାମିଲି ନେଇକି ଆଉ ଦିଲ୍ଲୀ ଟା ବୁଲିଚି। ତାପରେ ସେଠୁ ଦିଲ୍ଲୀରେ ଦି ଦିନି ରହିଲି ଦିଲ୍ଲୀରେ ଆମେ ଟୋଟାଲେ ଟେକି କ ଏ କୁତୁରମିନାର୍ ଇଣ୍ଡିଆ ଗେଟ୍ ଠୁ ଆରମ୍ଭ କରି ଭିତୁରୁ ସିଏ ଆଉ ଟୋଟାଲି ଦିଲ୍ଲୀ ଟା କଭର୍ କଲି ଦି ଦିନ୍ ଲାଗିଲା ଦିଲ୍ଲୀ କଭର୍ କରିବା ପାଇଁ, ତାପରେ ଆମେ ମେଟ୍ରୋ ଗଲୁ ବନ୍ଦେ ଭାରତ୍ ଟ୍ରେନ୍ କୋଉଠି ଗଲୁ କେ ଆ ଗ୍ରା ଆଗ୍ରା ଲାଲ୍ କି ଲା ତାଜ୍ ମହଲ ସେଟା ପୁରା ଗୋଟେ ଦିନ ବୁଲିଲୁ ପୁରା। ସେଠି ଗୋଟେ ଦିନ ଷ୍ଟେ କଲୁ ତା ପରଦିନ ପୁଣି ଗୋଟେ ବାଇକ୍ କାର୍ କରିକି ଗଲୁ ମଥୁରା ବୃନ୍ଦାବନ୍। ଙ୍କ ସହ ଭେଟ କଲୁ ଦେଖାକଲୁ। ଲାଇନ୍ ରେ ସବୁ
ଆଁ
ସେଇ ଯୋଉ ବାଙ୍କ ବିହାରୀ ମନ୍ଦିର ସବୁ ପୁରା କିଛି ଦିନ୍ ଖଣ୍ଡେ ବୁଲାବୁଲି କଲୁ। ଥ ମଥୁରା ବୁନ୍ଦାବନ୍ ମାନେ ଶୀ ଶ୍କୃଷ୍ଣଙ୍କ ଯୋଉ ଯୋଉଠି ସେ ବାଲିରେ ଘର ଘ ମାନେ ଇଏ ହେଇଥିଲେ। ସେଠି ଦେଖିଲୁ ତାପରେ ବୋଟିଂ କଲୁ ଆମେ‌। ଯୋଉ ଯମୁନା ନଦୀରେ ଯୋଉଠି ଠାକୁରେ ନଦୀ ପାର ହେଇଥିଲେ। ରାତିରେ ସେଇ ଯମୁନା ନଦୀ ସେଇ ସାଇଡ୍ ତାକୁ ବୋଟି ବୋଟିଂ କଲୁ ତାପରେ ଯୋଉଠି ଯ ଭଗବାନ ଜନ୍ମ ହେଇଥିଲେ ଯୋଉ ଜେଲ୍ କଳ୍ ସଙ୍କର ସେଟା ଦେଖିଲୁ। ତାପରେ ଏସବୁ ମଥୁରା ବ୍ରୁନ୍ଦାବନ ହେଇ ତାଙ୍କର ସବୁ ପେଡା ଫେଡା ଖାଇକି ଦି ଦିନି ଖାଣ୍ଡେ ପୁରା ବୃନ୍ଦାବନରେ ରହିଲୁ। ପୁରା ଓଡିଶା ବାହାରେ ଛଅ ସାତ ଦିନରେ ଆଠ ଦିନ ଟୁରୁ କରିକି ଫୁଣି ଫୁଣି ଦିଲ୍ଲୀ ଆସିଲୁ ଦିଲ୍ଲୀରେ ରେଷ୍ଟ୍ କରିକି ଫୁଣି ଫ୍ଲାଇଟ୍ ଧରିକି ଭୁଅନ୍ ଶ୍ୱର ଓହ୍ଲେଇଲୁ ଭୁବନେଶର୍ ଓହ୍ଲେଇକି ପୁଣି ଘରକୁ ଆସିଲୁ।
ଭଲ ଆଉ ଆପଣ ବୋହୁତ୍ ଜାଗା ବୁଲିଚନ୍ତି ମୁଁ ବି ମଥୁରା ବୃନ୍ଦାବନ୍ ଯାଇଚି ଆ ଟେରା ଯାଇଚି କିନ୍ତୁ ଦିଲ୍ଲୀ କେବେ ବୁଲି ନାହିଁ ମୁଁ ଟ୍ରେନରେ ଯାଇଥିଲି।
ହଁ।
ମଥୁରା ବନ୍ତା ମାନେ ଆଗ୍ରାରେରେ ଗୋଟେ ଦିନ୍ ରହିଥିଲି ତାଜ୍ ମହଲ୍ ଆଉ ଇଏ ଗୋଟେ ଦିନ୍ ବୁଲି ଥିଲି ତାପରେ ମଥୁରା ତାପରେ ମୁଁ ଜୟପୁର ଯାଇଥିଲି ଆମ ରାଜସ୍ଥାନ ଜୟେପୁର୍। ସେଠି ମୁଁ ରହିଥିଲି ଦେଢ଼ ଦିନ ରହିଥିଲି ସେଠି ସି ଟି ପ୍ୟାଲେସ୍ ବୁଲିଥିଲି ଯନ୍ତର୍ ମନ୍ତର୍ ଆମର ହବା ମେହେଲ। ତାପରେ ଆମ ରା ଯାଙ୍କର୍ ତିନିଟା ପ୍ରସାଦ୍ ଆମର ଅମିର୍ ଗଡ଼୍ ଜୟ ଗଡ଼୍ ଆଉ ଗୋଟେ ଆଉ ଗୋଟେ ନାଁ ମୋର ମନେ ପଡୁନାହିଁ ସେ ପ୍ରସାଦ ବୁଲଥିଲୁ ଜଲମହଲ ଦେଖଥିଲୁ। ଏତିକ ବୁଲିକିନା ତାପରେ ପୁଣି ମଥୁରା ବୃନ୍ଦାବନ ବୁଲିକିନା ତାପରେ ମୁଁ ବି ଆସିିଲ୍। ଥିଲି ଯାଇଥିଲି ମୋର ଆଠ ଦିନ ର ଛୁଟି ନେଇକିନା ଯାଇଥିଲି। ବୁଲି ବୁଲି ଆସଥିଲି। ଏବେ ମୋର ପୁଣି ବୁଲିଆକୁ କହୁଥିଲା ଆମର ଯୋଜନା କରୁଛୁ ଆଜ୍ଞା ବୁଲିଆକୁ ଯିବା ପାଇଁ ଏଠିକି ଟିକେଟ୍ ବିକ୍ ମୁଁ କରିସାରିଛି ମାର୍ଚ୍ଚ ମାସରେ ଯୋ ମାର୍ଚ୍ଚ ମାସ କହୁଚି ଅକ୍ଟୋବର ମାସ ରେ ଅ ସରି ସରି ଅଗଷ୍ଟ ମାସରେ ଆମେ ଯିବୁ। ଅଗଷ୍ଟ ମାସରେ ଆମେ ଯିବୁ ଏଠିକି ଯୋ ଆମ ର ଅ ଯୋଉ ଉମ୍ ଶିବଙ୍କର ଯୋଉ ଉମ୍ ଅଛି ନା ଉଜ୍ଜୈନ ମହାକାଳେଶ୍ୱର ମହାକାଳେଶ୍ୱର ଓମକାରନାଥ ଯିବୁ ବୁଲିବାଲି ଆସିବୁ।
ପରିବାର ନେଇକି ଯିବ ଆଉ।
ହଁ ପରିବାର ନେଇ ଯିବୁ। ଆଉ ପରିବାର ନେଇ ଯିବୁ ସେଠି ଗୋଟେ ମୋର ଆକ୍ଚୁଆଲି ସାଙ୍ଗ ଗୋଟେ ଅଛି ସିଏ ତାର ଆମର ସବୁ ରହିବା ବ୍ୟବସ୍ଥା ବୁଲିବା ବ୍ୟବସ୍ଥା ସବୁ କରିଦବ।
କିଏ?
ଓ ସେ, ସେ ଗୋଟେ ସାଙ୍ଗ ଅଛି ମୋର ମାନେ ମୋର ସ୍କୁଲ ଫ୍ରେଣ୍ଡ୍ ଫ୍ରେଣ୍ଡ୍। ସାଙ୍ଗ ଗୋଟେ ଅଛି ସିଏ ସେଟ୍ ସେଠି ଚାକିରି କରୁଛି ତ ସେ ସେଠି ଚାକିରି କରନି ସେଠୁ ପାଖ ପାଖାପାଖି ଏରିଆରେ ଚାକିରି କରୁ। ଯେ ସିଏ ଆସିବ ତା ଫ୍ୟାମିଲି ନେଇ ଆମେ ଏକା ସାଙ୍ଗରେ ବୁଲାବୁଲି କରିକି ନା ସେ ପୁଣି ରହିଯିବ। ଆମେ ପଳେଇ ଆସିବୁ ଆଉ।
ଉୁଁ ହୁଁ ହୁଁ ଏଇତ ଜୀବନ ଆଉ କଣ କରିବା।
ହଁ। ଆଉ ଆପଣ କେବେ ବାଲେଶ୍ଵର ପଞ୍ଚଲିଙ୍ଗେଶ୍ଵର ଯାଇଛନ୍ତି?
ନାଇଁ ବାଲେଶ୍ଵର ଯାଇନି କେବେ ଭଦ୍ରକ ବାଲେଶ୍ୱର ଏଇ ଯୋଉ ଯାଇଛି ଲଡକୁ କଣଟା ଆରହେଡି ଯାଇଛି ମୁଁ।
ଆରଡି ଆରଡି ହଉଚି ଶିବଙ୍କର ଇଏ ଗୋଟେ ପ୍ରସିଦ୍ଧ ପୀଠ। ସେଠି ଆପଣ ଘର୍ଷଣ ଖାଇଥିବେ ଯୋଉ ଠାକୁରଙ୍କ ଦେହରେ ଘର୍ଷଣ ହୁଏ।
ଉଁ ହୁଁ ହୁଁ।
ନଡିଆ କଦଳୀ ପକେଇକିନା ଘର୍ଷଣ ହୁଏ ତା ଗ୍ଲାସ ରେ ସେଠି ପିଅନ୍ତି। ବହୁତ୍ ମାନେ ଠାକୁରଙ୍କ ଜିନିଷ ଭଲ ଲାଗେ ପିଇବାକୁ ସେଟା ଗୋଟେ ବଡ ଭୋଗ ହୁଏ। ଆପଣ କେବେ ଆସିଲେ ମାନେ କରିବେ। ଆରଡି ଟା ଏଇ ଗଟେ ଅସୁବିଧା ହୁଏ ଯେ ସେଠି ଗଲା ମାନେ ଆପଣଙ୍କୁ ବ୍ରାହ୍ମଣ ମାନେ ସବୁ ଟଣା ଓଟ୍ ଟରା କରିବେ। କହିବେ କୋଉ ଏରିଆରୁ ଆସିଛ ଆପଣ ଆମ କଟିକି ଆସନ୍ତୁ ସେଠିକି ଆସନ୍ତୁ। ଉଁ ହୁଁଁ।
ହୁଁ ହୁଁ।
ଏଟା ସବୁ ଜାଗାରେ ସେମତି ଅଛି। ଆପଣ ପଞ୍ଚଲିଙ୍ଗେଶ୍ଵର ଯିବେ ବଢିଆ ତିନିଶହ ପାହଚ ଅଛି। ଚଢ଼ିକିନା ଯିବାକୁ ପଡିବ। ସେଠି ଶି ମାନେ ଶିବଙ୍କର ପାଞ୍ଚଟା ଲିଙ୍ଗ ଅଛି ଯୋଉଟା କି ଝରଣା ତଳେ ଅଛି ଲିଙ୍ଗ ଦେଖିପାରିବେନି ଆପ୍ ଆପଣ ସେଠି ବ୍ରାହ୍ମଣ ବତେଇବେ ହାତ ବୁଡେଇ ଝରଣାରେ ଲିଙ୍ଗ ପାଞ୍ଚଟାକୁ ଛୁଇଁବେ। ଆଉ ସେତିକି ଛୁଇଁଲା ବେଳୁକୁ ଆପଣ ଓଦା ହେଇଯାଇଥିବେ ପୁରା ହେଁ ଗାଧେଇ ପଡିଥିବେ। କିନ୍ତୁ ଭଲ ଲାଗିବ। ତିନିଶହ ପାଁଶହ ଚଢିକିନା ସେଠି ଯିବେ ଉପରେ ଯାଇ ବୁଲିିବାଲି ଆସ୍ ସିବେ। ପିକନିକ ସ୍ପଟ ଗୋଟେ ସେଟା ବହୁତ ଯାଆନ୍ତି। ଶ୍ରାବଣ ମାସରେ ବହୁତ ଭିଡ ହୁଏ। ଯାଇ ବୁଲିବାଲି ଆସିବେ। ଆଉ ଗୋଟେ ଜାଗା ଅଛି ଆମର ଏଠି। ସେଠି ଗୋଟେ ଅଛି କ୍ଷୀର ଚୋରା ଗୋପୀନାଥ ମନ୍ଦିର ବାଲେଶ୍ଵରର। ସେଠିକି ଯିବେ ସିଏ ବି ଗୋଟେ ପ୍ରସିଦ୍ଧ।
ତାଲେ ଯାଇନି କେବେ ଟାଇମ ବି ହଉନି। ମୁଁ ଆଗରୁ ବିଦେଶରେ ଚାକିରି କରୁଥିଲି। ଏବେ ଆସିକି ଓଡ଼ିଶାରେ ଜବ୍ କରୁଛି। ଆଉ ତାପରେ ଦି ମାସ ହେଲା ବେଡର ଆକ୍ସିଡେଣ୍ଟ ହେଇକି ପଡିଛି ଆଉ
ମାନେ ପଢିଛି କଣ? ଡୁଟି ଯାଉଛି କିନ୍ତୁ ପୁରା ଚାଲି ପାରୁନି। କଣ ହେଇଛି ମୁଁ ଜାଣିପାରୁନି ଯେ, କାରଣ ମୁଁ ଯାଉଥିଲି ଡିଉଠି ବାଇକ୍ ନେଇକି, ଜଣେ ଲୋକ ମତେ ହାତ ହାତ ମାରଲା ମାନେ ଦିଓଟି ମାନେ ଡିଉଟି ଯିବ ବୋଲି ଗୋଟେ ଗୋଟେ ପ୍ଲାଣ୍ଟ ଲୋକ ତାକୁ ଚିନିନି କିନ୍ତୁ ହେଲମେଟ ଦେକି ଜାଣିଲି ସେ ପ୍ଲାଣ୍ଟ ଲଗ ବୋଲି, ଟିକେ ବୟସ୍କ ଥିଲା। ସକାଳୁ ସାଢେ ଛଅ ଥିଲା, ମୁଁ ତାକୁ ଅଟକେଇ ଦେଲି ମୁଁ ତାକୁ ବ ବୟସ୍କଲୋକଟାକୁ। ସେ ତ ଜଷ୍ଟ ବସଉଛି ପଛ ଆଡ଼ୁ ଟ୍ରାକ୍ଟର ମୋତେ ପିଟି ଦେଲା, ପିଟିଲେ ଯେମତି ଭଗବାନଙ୍କ ଯୋଗ ଅଛି ବଞ୍ଚିଗଲି କିନ୍ତୁ ମୋ ବାଇକ ଟା ମୋ ଗୋଡ ପାଦ ଉପରେ ଖସି ପଡ଼ିଲା ହେଲା।
ଏଇ ଦୁର୍ଘଟଣା ହେଲେ ତ ବହୁତ ଅସୁବିଧା ହୁଏ, ମାନେ ଧନ ଦୁର୍ଘଟଣା ସବୁ ହେଲେ ବହୁତ ଅସୁବିଧା ହୁଏ ଧନ ହାନୀ କ ସମୟ କ୍ଷତି ସବୁ ବହୁତ ହୁଏ।
ଏତେ ଜୋରରେ ବାଇକ୍ ଟା ମୋ ଗୋଡ ଉପରେ ପଇ ଲା ଯେ ମୁଁ ଇମାଜିନ୍ କରିପାରିନି ଏତେ ଜୋର ପଡିବ ବୋଲି। ପଇଲା ବାଇକ ଟା କିନ୍ତୁ ମୁଁ କି ଛି ଦେଖିଲି କିଛି ଭାଙ୍ଗିଲାନି ଦେ ପା ଗୋଡ ପାଦ ଭାଙ୍ଗିନି କିଛି ହେଇନି ପାଦ କିନ୍ତୁ ଭିତର ଶିର କଣ ହେଇଛି କେଜାଣି ଦେଢ ମାସେ ହେଲାଣି ମୁଁ ଛୋଟେଇ କି ଚାଲୁଛି ଫୁଲା ଟିକେ କମିଲାଣି ମାନେ ଫୁଲା ଆଗରୁ ଏତେ ବଡ ଫୁଲା ହେଇଥିଲା କିନ୍ତୁ ଉଁ ଭିତରୁ ଯୋଉ ମଞ୍ଚ ଯୋଉ ପରାସ ନୁହେଁ କି।
ଓ ହଁ।
ସେ ପରାସ ଟା ଜମା ଯାଉନି ବହୁତ ମେଡ଼ ବହୁତ ମାଲିସ କଲିଣି ଆଉ ସେ ପରାସ ଯାଉନି। ଭଗବାନ କୁ ଡାକୁଛି କେମିତି ସେ ପାଦ ଟା ଭଲ ହେଇଯାଆନ୍ତା ଗୋଟେ ଭଲ ଲାଗୁନି ଚାଲି ହୋଉନି ଧାଇଁ ହୋଉନି।
ହୁଁ ହୁଁ ହୁ ଭଗବାନ କରନ୍ତୁ ଆପଣଙ୍କ ଗୋଟେ ଜଲଦି ଭଲ ହେଇଯାଉ, ଆପଣ ଆଗ ଭଳି ହେଇଯାଆନ୍ତୁ, ହଉ ମୁଁ ରହିଲି।
ହଉ।
ପରେ କେବେ କଲ୍ କରିବି ଆଉ ଥରେ ହେଲା।
ହଉ ହଉ।